ହଁ ଦିଦି କୁହନ୍ତୁ କଁ କରୁଚ।
ହଁ ଏବେ ଯାଉଚି ବଢ଼ିବି ସେମା ବାଢିବା ଭିତରେ ମୋରୋ ବୋହୁତ କିଛି କାମ ହେଇଯାଏ ସେମାନଙ୍କୁ ବାଡି ଦିଏ ଅଲ୍ ଗା ଜିନିଷରା ସବୁ ବାହାର କରିଦିଏ ବେସିନରେ ପକେଇଦିଏ ଏମିତି ଚାଲେ ମୋରୋ ଆଉ। ସେମାନଙ୍କୁ ଖାଇବା ପାଇଁ ଶଶୁର ନାଇଁ ଶଶୁର ନାହାଁନ୍ତି ଶାଶୁ ଅଛନ୍ତି ଆଉ। ଶାଶୁ ଅଛନ୍ତି ଯେ ସିଏ ନାହାନ୍ତି।
ଝିଅ ଘରକୁ ଯାଇଚନ୍ତି।
ହୁଁ ଝିଅ ଘରୁକୁ ଯାଇଛନ୍
ଏ ହଁ ହଁ ସେ ପାଖେରେ ବୋଧେ ଆଉ।
ହଁ ପାଖେରେ
ହୁଁ ହୁଁ
ଆ ଆମର ଏକରେ ଶରଣ ଶ୍ରୀକ୍ଷେତ୍ର ଦେଖୁଛନ୍ତି ଏ ଯେଉଁ ଜଗନ୍ନାଥଙ୍କର ଉଁ ଦେଖୁଥେ ଫେସବୁକ୍ ରେ ନା ଦେଖନ୍ତିନି କେବେ
ମୁଁ ଯାଇଥିଲି
ଶରଣ ଶ୍ରୀକ୍ଷେତ୍ର
ଆଜ୍ଞା
କେବେ
ଯାଇଥିଲୁ ଉ ଏଇ ଚୈତ୍ର ମାସରେ ନା କଣ ଥିଲା କାନ୍ଦ ଯୋଉ ଯାତ୍ରା ରେ ନାନୀ ଘର ପିଉସୀ ନାନୀ ଘର ଗାଁରେ କାନ ବିନ୍ଧାରେ ତ ସେଠୁ ଯାଇ ହଁ ସେ ଠୁ ବଡ଼ ଯାତ୍ରା ହୁଏ ନା
ହଁ ହଁ ହଁ ବି
ଚିତ୍ରପଣ୍ଡା ହଁ ସେଠୁ ହୁଁ ତିନି ଦିନ ଧରିକିନା ନାଚ ହୁଏ
କଣ ମା ମଙ୍ଗଳାଙ୍କର
ମା ମଙ୍ଗଳା ନାହାନ୍ତି ଏ ତାଙ୍କର ପୁଉନ୍ ପୂଜା ଫୁଜା ହୁଏ କିନ୍ତୁ ଯାତ୍ରା କରନ୍ତି ଆଉ ଏମତି ଏମିତି ନାଚ ପାଟି ସେ ପକେଇକିନା ଏ ଯେମିତି ଯାତ୍ରା କରନ୍ତି ଯେ କିନ୍ତୁ ବଡ ବଡ ପାଟିରେ ଆସନ୍ତି ଆଉ ଯୋଉଟା କି ଏଇ ତିନି ଲକ୍ଷ ଚାରି ଲକ୍ଷ ନଉ ନିଅନ୍ତି ସେଇଟା ଆସନ୍ତି ହାଡୁ ଯାଇ ଥିଲୁ ଯେ ପିଉସୀ ନାନୀ ଝିଅ ଘରିକା ବାହାରିଥିଲେ ଯେ ଆମେ ସାଙ୍ଗ ହୋଇକିନା ଆଡ଼ୁ ଯାଇଥିଲୁ ଶରଣ ଶିକ୍ଷେତ୍ର ଶରଣ ଶ୍ରୀକ୍ଷେତ୍ର ଗଲୁ ମୁଁ କେବେ ଦେଖିନିି ବହୁତ ଭଲ ଲାଗୁଛି ଭଲ ଲାଗୁଛି କିନ୍ତୁ ଏଇଟା ଆମେ ବହୁତ ଖରାରେ ଟିକେ ଯାଇଥିଲ ତ ସେଥିପାଇ ଟି
ଆଚ୍ଛା ହଁ ହଁ ଖରାଟା ହେଲେ ହଁ ଚୈତ୍ର ମାସଟା ଉ ପୁରା ଟାହା ଡ଼ାହା ଡହଡହ ଖରା ନା
ହଁ ଡହ ଡହ ଖରା ହେଲେ ଯାଇ ଥିଲୁ ଏଡ଼ୁ ପଳେଇ ଆସିଲୁ ବୁଲିଲୁ ରାମଚଣ୍ଡୀ ଟିକେ ଗଲୁ ଦର୍ଶନ କରିକିନା ହଁ ସେଠ ତୋ ଦର୍ଶନ କରିକି ଆସିଲୁ କେବେ ଦେଖିନନ୍ତି ନାଧରା ଯାତ୍ରା ଯାଇଥିବେ ବି
ହଁ ଆମର ଏଠି ଲୋକ କାଲିନାଧୀର ଯାତ୍ରା ମକର ଯାତ୍ରା ଆମର ଏଠି କଳସ ଯାତ୍ରା ଆମେ ବି କଳସ ନଉଛୁ। ମାଙ୍କର।
ହଁ। କଣ ସେଠିକାରେ କଣ ଥାଏ ଯେ କଳସ ମୁଣ୍ଡେଇବା ପାଇଁ ସିଏ ଯାଇପାରିବ ନା ଯିଏ ମନ ସିଏ ଯାଇପାରିବ?
ସମସ୍ତେ ଯାଉଚ ମାନେ ଯିଏ ଚାହିଁବ କଳସ ମୁ ଧରିବା ପାଇଁ ଇଚ୍ଛୁକ ମୁଣ୍ଡେଇ ପାରିବ। ଯିଏ ବି ଚାହୁଁ। ଆ ଗକା ଯେତେବେଳେସି ଫାଷ୍ଟ ମୋ ମୋ ବୋଉ ମାନେ ମୋ ବୋଉ ବୋଉ ହେରିକା ଧରୁଥିଲେ ସେତବେଳେ ଜମା ଗାଁ ପି ଚ୍ଛା ପାଞ୍ଚ ଜଣ ଚାରି ଜଣ ନଉଥିଲେ ଲୋକ ବେଶୀ ଲୋକ କେହି କଳସ ନିଅନ୍ତିନି ଏତିକି ଲୋକ ଷ୍ଟାର୍ଟିଂ ରୁ। ଏବେ ଚାରି ହଜାର ପାଞ୍ଚ ହଜାର କଳସ ହେଇଗଲେଣି ମା ରାମଚଣ୍ଡୀଙ୍କର।
ଓହୋ।
ମାନେ ଏତେ କଳସ ଲୋକଙ୍କର ଏତେ ଆଗ୍ରହ ମାଙ୍କ ଇଏରେ ଯେ ଚାରି ପାଞ୍ଚ ହଜାର ମାନେ କଳସ ଯାତ୍ରା ବଡ କଳସ ଯାତ୍ରା ଆମର ହଉଛନ୍ତି ରା ମା ଆ ରାମଚଣ୍ଡୀ।
ହୁଁ ବହୁତ କଲସ ଏ ମୋବାଇଲରେ ଦେଖେ।
ତାଲେ ରାମଚଣ୍ଡୀଙ୍କର ଦର୍ଶନ କେବେ ଆସିଛନ୍ତି?
ହଁ ଯାଇଥିଲି ସେଇ ତ ଏକା ଦିନକେ ଯାଇଥିଲୁ ସେ ଦର୍ଶନ କରିକିନା
ହଁ-ହଁ। ଆସ ଏଠି ଶିବ ମନ୍ଦିର ଥିଲା ଦେଖିଲୋନି। ଗୋ କନେଶ୍ଵର ମନ୍ଦିର ଭାରି ଭଲ ଆମର ଫୁଟିଲିଙ୍ଗ ଏଠି।
ଆ କାହିଁକି ଗଲେନି ଆଉ ଏତେ ବି ଜାନିନୁ
ଶରଣ ଶ୍ରୀକ୍ଷେତ୍ର ଫାଷ୍ଟ ଦର୍ଶନ କଲେ ନା ମା ରାମଚଣ୍ଡୀଙ୍କର ଆଗ ଦର୍ଶନ?
ଆଗ ସରଣ ଶ୍ରୀକ୍ଷେତ୍ର ଯାଇଥିଲୁ।
ଶରଣ ଶ୍ରୀକ୍ଷେତ୍ର ସେଇଠୁ ସେଇ ରାସ୍ତାରେ ଲେଫ୍ଟ କରକୁ ରାଇଟ୍ କରୁ ରାଇଟ୍ରେ ପଡ଼ୁଛନ୍ତି। କନେକ୍ସର୍ ଲେଖା ହେଇଛି ଗୋନେକ୍ସ୍ୱର ତାର ଯୋଉ ରୁଟ୍ ଟା
ହଁ।
ହୁଡିଙ୍ଗ ମରା ହେଇଛି ଆଉ ସେ ଦେଖିନଥିବେ ଫାଷ୍ଟ ଟାଇମ୍ ନା।
ହଁ ଅ।
ହିଁ ହୁଁ ଭାରି ଭଲ ମନ୍ଦିର ଭଲ ଆଉ କେବେ ଆସନ୍ତୁ?
ହଁ ଯିବା ଦେଖିବା। ଭଲ ଲାଗେ ମନ୍ଦିର ଟା ଦେଖେ ଏଇ ବର୍ଷା ଦିନ ଗଲେ ଟିକେ ଭଲ ଲାଗିବ କି ଶୀତ ଦିନ ଗଲେ ଭଲ ଲାଗିବ।
ଶୀତଦିନ ତ ଆହୁରି ଆମର ଏଇଟା ଗୋଟେ ମାନେ ପିକ୍ନିକ ସ୍ପଟ୍ ହେଇଯାଇଛି ଆମର ମା ରାମଚଣ୍ଡୀ ଙ୍କ ଜାଗା ଟା।
ହଁ ହଁ ବହୁତ ଲୋକ ଅଛନ୍ତି।
ଭୋଜି ବହୁତ ଲୋକ ଭୋଜି ବର୍ଷ ସାରା ଭୋଜି ଆଉ ଏଇଠି ସନେଇ ମନ୍ଦିର ନା। ଲୋକ ଯୋଉମାନଙ୍କର ସନିଙ୍କର ଅଛି ମାନସିକ ସେଇଠି ପୂରଣ କରୁଛନ୍ତି। କଳସ ବସେଇ ଦେଇକିନା ଆସୁଛନ୍ତି। ଆଉ ତାପରେ ବି ସେଇଠି ବାହାଘର ହେଇ ପାରୁଛି କାହିଁନା ସେଠି ବଡ ମଣ୍ଡପ ଅଛି। ମା ରାମଚଣ୍ଡୀଙ୍କର ବଡ ମଣ୍ଡପ ଗେଷ୍ଟ ହାଉସ ସବୁ ଅଛି। ତ ବାହାଘର ବ ବ୍ରତ ଘର ବାର୍ଥଡେ। ହଁ ବାହାଘର ବ୍ରତ ଘର ବାର୍ଥଡେ ସବୁ ହେଇଯାଉଛି।
ହଁ ଭଲ ଲାଗୁଛି କିନ୍ତୁ ଦେଖିବା ପାଇଁ କିନ୍ତୁ ଶରଣ ଶୁତୀ ବହୁତ ଭଲ ପୁରା ଶାନ୍ତି ଲାଗୁଛି।
ଶାନ୍ତି ଶରଣ ଶ୍ରୀକ୍ଷତ୍ର ଏବେ ଯୋଉ କହୁଛି ନା ରଜକୁ।
ହଁ।
ରଜକୁ ଯାଇଥିଲେ ଗଲୁ ଆମେ ସେ ଯୋଉ ରଞ୍ଜାଗୋଳ ଯାତ୍ରା ଦେଖି। ରଞ୍ଜାବେଳୁ ତାପରେ ଆମ ଘରୁ କହିଲେ ନାହିଁ ଆଗଚାଲ ସରଣ ଶ୍ରୀଖେତ୍ର ଯିବା ହାରି। ଶରଣ ଶ୍ରୀକ୍ଷେତ୍ର କୁଗଲୁ ସେଠି ମାନେ ନୂଆ ଜାଗାରେ ପଡ଼ି ମାନେ ପକେଇଥିଲେ ଯୋ ଉ । ପଡ଼େନି ସବୁ ବେପାରୀମାନେ ଆସନ୍ତିନି ଛୋଟ ଛୋଟ ସବୁ ଛୁଆମାନଙ୍କର ଖେଳନାଠୁ ଆରମ୍ଭ କରି ଷ୍ଟିଲ ଜିନିଷ ଭଲପଡ଼ିଥିଲା ଫାଷ୍ଟ୍ ଟାଇମ କରିଛନ୍ତି ନା। ଯାତ୍ରା ଭଳିଆ ହେଇଥିଲା ରଜରେ ବହୁତ ଲୋକ ହେଇଥିଲେ। ଆଉ ନଦୀ ଯେହେତୁ ଲାଗିଛନ୍ତି ବ୍ରାହ୍ମଣୀ ନଦୀ ପରିବେଶ ଭାରି ସୁନ୍ଦର ପରିବେଶ।
ହଁ ଭଲ ଲାଗୁଛି ସେ ନଦୀରେ କରେଣ୍ଟ ଅଛି ନା କଣ ବା?
ସେଇ ନଦୀରେ ମାନେ ଆଗରୁ ଗୋଟେ ମାନେ ରହିଛି କଥା ମାନେ କ ଏଇ ଯେଉଁ ବୃଷ ପଡ଼େ ହେତେବେଳେ ପିଲା ପ ପଡିକିନା ମରି ଯାଇଛନ୍ତି ନା।
ବହୁତ ପିଲା।
ଗୋଟେ ପିଲା ଗୋଟେଥରେ ଜଣଙ୍କର ହଉଥିଲା କଣ କହିଲେ? ଉୁଁ କଣ କରାହୁଏ ଯୋଉ ବ୍ରତଘର ନୁହଁ ତାର ବ୍ରତ ଘର ହଉଥିଲା। କି ସେ ଯେଉଁ ମନ୍ଦିରରେ ହେଉ ଜଳାଭିଷେକ ରୁଦ୍ରାଭିଷେକ କରୁଥିଲେ ତାଙ୍କ ବା ରୁଦ୍ରାଭିଷେକ କରୁଥିଲେ ଦୀପୁଅ ଯାଆଁଳା। ଦିଇ ଭାଇ ଯାକ ଥିଲେ ବାପା ମା ତାଙ୍କର ମନ୍ଦିର ଭିତରେ ପଶଛନ୍ତି ସେ ହେଇଠି କେଉଁଠି ପଡିଲେ ସେ ତାଙ୍କୁ ଆଉ ପାଇଲେନି ମିଳିଲାନି ପିଲା ମରିଲା ପରେ ସେ ତଳ ଆଡେ ଭାସୁଥିଲା। ତାପରେ ଆହୁରି କିଏବେ ହେଇଥିପାଇଁ ମାଆଙ୍କର ଗୋଟେ ଗଣ୍ଡ ଅଛି ମାନେ ଆମର ରାମଚଣ୍ଡୀ ମାଆଙ୍କର ଜାଗାରେ ଗୋଟେ ଗଣ୍ଡ ଅଛି। ବାପା କହନ୍ତି ଆମକୁ ଗଣ୍ଡ ସେଇ ଗଣ୍ଡରେ ପଡିଲେ ସହଜ ରେ ଲୋକ ଏମିତି ଆଉ।
ସେଥିପାଇଁ ଆମେ ଯୋଉ ଥରେ ଯାଇଥିଲୁ ମା ଆମକୁ କହିଲି କି ଆଉ ଭିତରେ କରେଣ୍ଟ ଅଛି ଭିତରକୁ ଯାଆନ୍ତୁନି। ଆଉ ଯାହା ବାହାରେ ବାହାରେ ଛିଡା ହେଇକିନା ଦେଖନ୍ତୁ।
ହୁଁ ହୁଁ ହୁଁ ଛୋଟ ଛୁଆ ନା କିନ୍ତୁ ଆମର ମା ରାମଚଣ୍ଡୀ ଭାରି ମାନେ ପ୍ରସିଦ୍ଧ ମାନେ ରାତି ଅଧ ରେ ଦେହ କାହାର ଭଲ ମନ୍ଦ ହବ ତମେ ଡା ମାନେ ଯୋଉଟା କି ଆମେ ବିଶ୍ୱାସ ଆମେ ବି ଅନୁଭବ କରିଛୁ।
ହଁ।
ଆଉ ଆମର ଅଁ। ଯେମ୍ ରାମଚଣ୍ଡୀ ଏଠି ବି ଆମର ହୋ ଦଶଦେବୀ ମା ଆମ ଜଙ୍ଗଲ ଭିତରେ ଅଛନ୍ତି ଦ ମା ଦଶଦେବୀ ଆମ ଗ୍ରାମ ଦେବତି।
ସିଏ ବି ଏମିତି ଭାରି ମୁଁ ତ ଯାହା ଟିକେ ହେଲେ ଦଶଦେବି ଙ୍କି ଡାକେ ମୋର ଯାହା ଟିକେ। ଯେ କଣ ହେଲା ଦେହ ପା। ଆଉ କି ଛୁଆଙ୍କର କି କଣ ଗୋଟେ ହଜିଗଲା ମୋ ଠାକୁ ଠକୁର ଙ୍କୁ ମୋର ଏଇ ମାନସିକ କଲେ ମୋର ସବୁ ହେଇଯାଏ ମୋତେ ହେଇଥି ପାଇଁ ମୋର ଇଏ ଭଲ।
ଓହୋ।
ଆଉ ସାଆନ୍ତ ମୋ ଶ୍ୱଶୁର ନା ଶାଶୁ କହିଲେ କି ଶୋଇଲେଣି ବୋଲି।
ନାଇଁ ନାଇଁ ମୁଁ ଆମ ବାପା ଘରେ ରହୁଛି ଶାଶୁ ଘରେ ନାହିଁ।
ତମେ ବାପଘରେ ଅଛନ୍ତି ନାଇଁ ଆଛା।
ଶାଶୁଘର ଶାଶୁଘର ହିନ୍ଦୁୋଳ ସାଇଡରେ କୁଟୁଣିଆ ଜଣିଛନ୍ତି ବା ବନ୍ଧ।
କୁଟୁଣିଆ ବା ବନ୍ଧ। ଓହୋ ତାହେଲେ ଆ ଶାଶୁ ଘର ଇଆଡେ ନାଇ କି।
ହୁଁ ଯେ ସେଠି ଟିକେ ଆମେ ରହୁନି ତ।
ହଁ ହଁ ହଁ ଅଛନ୍ତି ବାପଘରେ ଆଉ।
ହଁ ଛୁ ଯୋଉ ମୋ ପୁଅ ହେଇ ସାରିଲା ପରେ ଆମେ ଆସିକିନା ଏଠି ରହୁଛି କଣ ପାଇଁ ନା ଏ ଯୋଉ ଜଙ୍ଗଲ ଏରିଆରେ ମୋ ପୁଅ ରହେନି କାନ୍ଦେ। ସାଡୁ ଡିଉଟି କରିକିନା ହାତୀ ଫାତି ତ ବାହାରନ୍ତି ନା। ଇଏ ଡଡିୁଟି କରିକିନା ଆଉ ଯାଇପାରନ୍ତିନି ରାତିରେ ତ ଗାଡି। ଚଲଉଛନ୍ତି କେତେ ଏମିତି ପେମେଣ୍ଟ ପାଇବେ ଯେ ଆଉ ସେଥିରେ ଗୋଟେ ରେଞ୍ଜ ରେ ଘର ନେଇକିନା ରହିପାରିବେ ଖାଇବା ବି ହେଥିରେ ଅଛି।
ଠିକ କଥା ଆଉ ହଁ।
ସେଥିପାଇଁ କହି କୁହା କିନା ତାଙ୍କୁ ସେଠୁ କୁହା ହେଲଗି ଆଉ ଆମ ଘର ବି ଅଛି ଆମର ବି ପୁଅ ନାହାଁନ୍ତି। ଆମେ ଖାଲି ତିନି ଭଉଣୀ। ଆଉ ସେଥିପାଇଁ ଆସିକି ରହିଛୁ ଆଉ ଏଠି ପଖ ସା ଏଠି ଯେତେ ବେଳେ ବି ଆସିଲେ ଆମର ଭହାପୁର ଲାଇନ ତ। ଢେଙ୍କ ହୁଁ ହଁ ହଁ। ଏଇ ଯେ ସେଥିପାଇଁ ଇଏ ଯେତେ ବେଳେ ଚାହିଁବେ କଣ ରୋଡ଼ ସାଇଟା ଆମର ସବୁବେଳେ ସେମିତି ଗାଡି ଜିବା ଆସିବା ତ ଆସି ପାରନ୍ତି। ଆଉ ପୁଅ ବି ଏଠି ପଢୁଛି ପଢିଲା ପରେ ଆଉ କୁଆଡେ ଯାଇ ହଉନି।
ପୁଅ ପଢିଲାଣି।
ହ ସ୍ ଦ୍ୱିତୀୟ ତାର କ୍ଲାସ୍। ଥି ପାଇଁ ଆଉ ଯିବା ଆସିବା କରି ପାରୁନୁ ଆଉ ଆଉ ଗଲୁନୁ। ତ ଇଏ ସିଏ ହେଲେ ଶାଶୁ ଶଶୁର ଆସୁଛନ୍ତି ଆମେ ଜାଉଛୁ ଏମିତି।
ହଁ ହଁ ହଁ ମ ଘରେ ତ କେହି ନାହାନ୍ତି ଆଉ। ଭଲ ହଁ ଘରେ କେହି ନାହାନ୍ତି ଆଉ ରହିଲେ କଣ ହେଲା ହେଠୁ।
ଆଉ ମୋର ଛୋଟ ଭଉଣି ଦି ଟା ନା ଯେ ବାପା ଏକାଲେ। ହଁ ମୋଠୁ ସାନ ଦି ଜଣ ହଁ ମୁ ବଡ।
ଓ ହୋ।
ଦି ଜଣ ଝିଅ ହେଠୁ ବାପାଙ୍କର ଟିକେ ଇଏ ସିଏ ସେଇଥିପାଇଁ ଏଣେ ଏଇନା।
ହଁ ହଁ ହଁ ହଁ ହଉ କିଛି ନାହିଁ। ଆଉ ଯୋଉଟା ସୁବିଧା ହେଲା ଦେ ଦେଖ ପିଲା ମାନଙ୍କର ପାଠପଢା ହେଲା କି ନିଜେ ଯୋଉ ମାନେ ସବିଧା ଯୋଉଟା।
ସେଠି ମୋ ପୁଅର ନାଁ ଗୋଟେ କନଭେଣ୍ଟ ରେ ଲେଖା ହେଇଥିଲା ବା ବନ୍ଧ ସ୍କୁଲ ରେ।